ହ୍ୟାଲୋ।
ହଁ ସାରେ।
ହ୍ୟାଲୋ ସାର୍ ହୁଁ ଶଣାଉଛି ସାରେ? ହ୍ୟାଲୋ। ହଁ ହଁ ୟାଡେ ସୁଭୁଛି ସାଡେ ଶୁଭୁଚି କି ନାଇଁ।
ହଁ ହଁ ହଁ ହଁ ହଁ ଶୁଭୁଛି ଶୁଭୁଛି ଆପଣଙ୍କର ଓ ହୋ ହ ସ ଅ କଣ କଣ କହୁଥିଲେ।
କଣ ଗୋଟେ କହୁଥିଲି ଯେ ଖ୍ୟାଲ ପଡିଲାନି। କେତେବେଳକୁ ଘର କୁ ଯିବେ?
ହଁ ଘରୁକୁ ଗଲା ବେଳକୁ ଆଉ ଅଧ ଘଣ୍ଟା ଖଣ୍ଡେ ଲାଗିବ ଅଧ ଘଣ୍ଟା ଆଉ ତିରିଶ ମିନିଟ ଖଣ୍ଡେ ଲାଗିବ ତିରିଶ ମିନିଟ୍ ହଁ।
ହ ହୋ ଏତେ କଥା ଓ ହ। ଆଉ କଣ ଖବର ସବୁ?
ହଁ ଏମିତି ତ ଚାଲିଛି ଆଉ।
ତମେ ବିଡ ତମେ ପିଜି ଦେଇ ନଥିଲ ନାଇଁ କି।
ନାଇଁ ପରା ପିଜି ନାଇଁ ଆଜ୍ଞା। ଯ କଣ କରିବି ବୋଲି ଭାବିନି ବିଡି
ଓହୋ କେତେ ଆସଛି।
ବିଡି ଟା ସବୁ ମାଇନସ ମାର୍କିଂ କରିକି ତ ସେ ତେଇଶ କେତେ ରହୁଛି ଆଉ।
ଆମର ଆମର କାହିଁ ସେ ଜ୍ଞାନ। ମୁଁ ପାଖାପାଖି ପଞ୍ଚଶ ଟା କେତେଟା ମାରି ଦେଇେଇଥିଲି।
ଓ ହୋ।
ଏପରେ ଅଠତିରିଶ ଟା ଅଠତିରିଶ ଟା କି ଅଣଚାଳିଶ ଟା ଠିକ ରହୁଛି ସେ ମାଇସ ମାର୍କିଂ ଦେଲା କିଏ ରେଡି ଆଉ ତେଇଶି କି
ହ
ତେଇଶି କି ବାଇଶି ବୋଧେ ରହୁଛି।
ଏ ହେ ଗଲା ଆଉ।
ଉହୁଁ। ଉହୁଁ ଗୋଟେ ମାରିଦବା କଥା ବୋଲି ମନ ଇଛା ମାରି ଦେଇଥିଲେ କାଇଁ ହେଇ ହୁଁ ହଁ ବଧେ ବେଳକୁ ଇଆଡ଼ ସ୍ତ୍ରୀ ସାଥେ ପ୍ରୀତି
ହୁଁ ଅର୍ଥେ ତ ନା ତାହେଲେ ତିରିଶ ଟା କି ବତିଶ ଟା ଭୁଲ ହେଇଥିବ।
ହଁ ପୁରା ହେମିତି ହେଇଛି। ହଁ ସେ
ବତିଶ ଟା ଭୁଲ ବୋଲି ବତିଶଟା ଭୁଲରେ କେତେ
ବତି ବେଳେ ବେଳେ ଏଜାକ୍ଟ ନାଇଁ ଏକ୍ଜାକ୍ଟ ସେମିତି ମୁଁ ଖାଲି ପଞ୍ଚସ୍ତରୀ କହିଲି ପଞ୍ଚସ୍ତରୀ ସେ ଅସି ସିଏ ପଞ୍ଚସ୍ତରୀ ଭିତରେ ହିଁ ଏମିତି ହେଇଯାଇଛି କଟାକଟି ହେଇକି ସେତିକି ହେଇଛି ଆଉ ମୁଁ ଆଜି ଜାଙ୍କେ ତଇଶ ଚବିଶ ମୋ ହିସାବ ରେ ମତେ ଆଉ ଏତିକି କମିଛି ଆଉ କଣ ଆଶା କରିବି ବୋଲିକି ଆଉ ନାଇଁ ଭଲ ମୁଁ ଆଉ କାଉଣ୍ଟ କଲି ନାହିଁ।
ଆରେ ଆ। ଅଛା ଏବେ ତାହେଲେ ଭବ୍ଯ ସେଥିରେ କଣ କରିବ?
ଭବିଷ୍ୟତରେ ଏମିତି ଅଛି ହେ ଯେତିକି ଯାହା ବା ବାହାରିବ ଏଇଟା ଟିକେ ପଢାପଢି କରିବି ବୋଲି ବା ଭାବୁଛି ଆଉ ରୁମ୍ ରେ ଟାଇମ୍ ଭାରିକରି ପଢ଼ାପଢି କରି ବୋଲି ଭାବୁଛି ଆଉ। ଗାଁ କୁ ଗଲେ ଗାଁ ରେ ନେଟୱାର୍କ ପ୍ରୋବ୍ଲେମ୍। ନେଟୱାର ସମସ୍ୟା ଅଧିକା ଅଛି ତା ଭିତରେ ଦାରିମବାଡି ରୁ ପୁରା ସେ ସତର କିଲୋମିଟର ଭିତରକୁ ହବ ଦାରିମବାଡ ରୁ ସତ
ଏହ ହଁ ହଁ କହୁଥିଲ କହୁଥିଲ। ସେ କି କୁଆଡେ ସୁର ସୁରଟ ନା କୁଆଡେ ଗଲା ବେଳକୁ ପରା
ସୋରାଡ଼ ସରୁଡ଼ା ସରୁଡ଼ା ଗଲା ବେଳକୁ ରାସ୍ ରାସ୍ତା ସେଇଠୁ ଗୋଟେ ଆହୁରି ଆଠ କିଲୋମିଟର ଯିବ ହଁ ଏ ଭିତକୁ ସେ ବିଏସ୍ ଲେଟରୁ ବସେଇ ବସେଚନ୍ତେ ସେଇଟା ପୁଣି ନେଟ୍ ଛାଡି ନାହାନ୍ତି କେତେଲୁ କଲ ଲାଗୁଛି ତ କେତେବେଳୁ ଲାଗୁନାହିଁ। ସେମିତିରେ ଗାଁ କୁ ଗଲେ କି ଗାଁ ରେ ରହିଲେ ପଢାପଢି ଠିକ ଠାକ ହବ ନାହିଁ। ବୋଲିକି ଆଗା ଯାଇପାରୁ
ହଁ ସତ କଥା ଲୋ
ହୁଁ ଏଣୁ କତି ଏଇଠି ରହିକି କୋଉଠି ଗୋଟେ କାମ ଟିକେ ଖୋଜିବି ବୋଲି ଭାବୁଛି କାମ ଖୋଜିକି ସେଇଠି ଟାଇମ ଟିକେ ଦେଇକି ପଢାପଢି କରିବି ବୋଲି ଏକା ରହିଯାଇଛି ଆଉ
ଓହୋ ଏ କଥା ତାହେଲେ।
ହୁଁ।
ହଉ ଅବଶ୍ୟକ ଭଲ କଥା କାରଣ ଘରେ ରହିଲେ ଟିକେ ବିଷ୍ଟବାନ୍ ହବ ଖାଲି ବଢିବା ପାଇଁ ଚାହସ୍ ରହିଲେ। ଘ ପଠେଇବେ ତୁ ଯା ଇଆଡେ ସିଆଡେ କି କଣ କହିଲେ ତ ଗଲା ଆଉ।
ହଁ ପ କରା ଏଇିଠି ଯା ସେଠିକ ଯା ତାପରେ ଘରେ ଯଦି ନେଟୱର୍କ ଟିକେ ଅସୁବିଧା ନଥାନ୍ତା ବୋଲି ଗୋଟେ ଅଲଗା ପ୍ରକାର ଟାଇମ୍ ବାହାର କରିକି ହଁ ଟିକେ ପଢାପଢି କରିବ କି ନହେଲେ ଘରେ ରହିଲେ ଯେତିକି ସମୟ କାଢିକି ପଢିବା ପାଇଁ ଭାବ ଇଏ କରୁଥିବୁ ହେଇଟା ହେଇପାରିବ ନାହିଁ।
ହଁ ମାନେ ଅସୁବିଧା ଟିକେ ହବ ତା ଯାହା ହେଲେ ବି
ଘରେ ରହିଲେ ବାଧ୍ୟ ଘର ଲୋକଙ୍କୁ ତ ମନା କରିହେବ ନାଇଁ, ନାଇଁ ମୁଁ ଏଇ କାମ କରିପାରିବି ନାହିଁ ବୋଲିକି
ହଁ ଆରେ ଏଥିପାଇଁ ପୁରା ଲୋକମାନେ ବାହାରେ ରହିକିନା ପଡୁଛନ୍ତି।
ହୁଁ ସେ କଥାହେବେ।
ଖାଇବା ପିଇବା
ହଁ ସେଇ କ
ଖାଇବା ପିଇବାଟା ଇଏ
ହୁଁ ସେଇଟା ତ ଆଉ ଯେତିକି ଜିନିଷ ଏ ପରେ ହଁ ହଁ ଏ ଅସୁବିଧା ତ ବାଧ୍ୟ ସାମ୍ନା କରିବାକୁ ପଡିବ ନହେଲେ ଆଉ କେମତି ସବୁ ଜିନିଷର
ସବୁ ଜି ସବୁ ସୁବିଧା ଆଉ ଖୋଜିଲେ ହବ କି ନାଇଁ
ହଁ ସବୁ ଜିନିଷର ସୁବିଧା ଖୋଜିଲେ, ଆଉ କଣ କରିପାରିବା? ଏମିତି ଅଳସୁଆର ଶିକାର ହେବା ସିନା ଆଉ କିଛି କରିପାରିବାନି। ହୁଁ ମତେ ଖାଲି ସେ ଘର ଭଡାଟା ଅଧିକ ନଉଛନ୍ତି ସେ ଜିନିଷ ଏକା ଟା ଟିକେ କଷ୍ ଷ୍ଟ ଲାଗୁଚ ସିନା ନହେଲେ ଭଲରେ ଠିକ୍ ଠାକ୍ ସେଇ କଥା ଆ ଦି ହଜାର ମତେ ଜଣେ ଲୋକକୁ ହଁ ହଁ
ହାଲୋ ଟିଏ ପରେ କଲ୍ କଲେ କହିଦେବି କଥାଟା
ଆଜ୍ଞା ଆଜ୍ଞା।
ହଉ ଆଉ କହ କଣ ଖବର ତାହଲେ? ମୁଁ ଆଉ ଭାବୁଚି କଣ କରିବୁ ବୋଲି ଆ ତାପରେ ଏବେ ଏକ୍ସ ଏକ୍ସାମ ଫେଖଜାମ୍ ପ୍ଲସ ଥ୍ରୀ ସରିଲା ତ ଟି କେ ଜୀବନର ଆନନ୍ଦ ନଉଛି କଣ ଆଉ କରିବା କୁଅ ଏତେ ଦିନ ପଢି ପଢି ଆସିଲି ଟିକେ ନାଇ ଟିକେ ସାନ ଟିକେ ସମୟ ପାଇଁ ଟିକେ ଆନନ୍ଦ ନଉଚୁ ଜୀବନ ଟା ବିତଉଚୁ ଆଉ।
ହଁ ଶାନ୍ତି ବୋଲେ କିଛି ଶାନ୍ତି ନାହିଁ ମଁ ଖାଲି ଏବେ ମତେ ପଇସାର ଆବଶ୍ୟକତା ଲାଗିଛି ପଇସା କୋଉଠୁ ଦି ପଇସା ଆସିବ ଆଉ ସେ ଦି ପଇସା ଘରକୁ ଏବେ ଆଉ ଘରକୁ ମାଗିବାଟା କାହିଁ ମତେ ଠିକ ଲାଗୁନି ଘରକୁ କଣ ଆଉ ପଇସା ମାଗିବି ବୋଲିକି ଘରେ ମାଗିଆକୁ ମତେ ଠିକ ଲାଗୁନାହିଁ ସେଇଥିପାଇଁ ନିଜେ କୋଉଠି ଗୋଟେ କାମ କରିକି ପଢାପଢି ନିଜେ କରିକି ହା ତ ଖର୍ଚ୍ଚ ବାହାର କରିବାଟା ଏକା କଥା ପଡିଛି।
ଦେଖିବେ ସବୁ ମାନେ ପୁରା ଟାଇମଟା ଦେଲେ ଆଉ ପଢି ହବନି ସେଟା ବି
ସେଇଟା ବି ହଁ ସେଇଠି ସେଇ କଥା ବି ଭାବୁଛି ପରା ତେଣୁକରି କାମ ଏମିତିଆ ଖୋଜୁଚି ଯୋଉଠି ମୁଁ ପାଞ୍ଚ ଛଅ ଘଣ୍ଟା ଦେଇକି ଆଉ ପାଞ୍ଚ ଛଅ ଘଣ୍ଟା ଦିନରେ ମୁଁ କେମିତି ଟିକେ ପଢାପଢି କରିବି ବୋଲି ସେମିତିଆ କାମଟେ ବି ଖୋଜୁଛି।
ଏମତି ହେଲେ ସେ ଅଧା ଟାଇମ ଦେଲେ ଚାରି ପାଞ୍ଚ ହଜାର ଖଣ୍ଡେ ମିଳି
ହଁ ସେତିକି ମିଳୁ ପଇ ସା ଛାଡ ଅଧିକା ମତେ ବି ଦରକାର ନାହିଁ ଆଟଲିଷ୍ଟ ମୁଁ ରୁମ ଦେଇକି ଟଙ୍କା ଦି ହଜାର ହଉ କି ହଜାର ବଳକା ହଉ ଟଙ୍କା ମୁଁ ଅଧିକାର ଆଶା କରୁନାହିଁ। ସେଇ ଚାରି ପାଞ୍ଚ ହଜାର ମିଳୁ ଚାରି ପାଞ୍ଚ ହଜାର ବି ସେ ଛଅ ଘଣ୍ଟାରେ ଚାରି ପାଞ୍ଚ ହଜାର ମିଲେ ବି ଆତ୍ମା। ଶାନ୍ତି ଆଉ ମୋ ମନ ଖୁସି ମୁଁ ପୁଣି ସେ। ଛଅ ସାତ ଘଣ୍ଟା ତ ମୁଁ ଆଉ ପଢାପଢି କରିବିନା।
ହୁଁ ସେ ସମିୟ ଯୋଉ। କା ସମୀୟ ଯୋଉ କାମ କରୁଥିଲା ସେଟାଗାରେ ପଚାରୁନି।
ହଁ ସେଇ କଣ କହୁଥିଲା ତ ପଇସା ପତ୍ର ଠିକ ଠାକ ଦେଉନାହିଁ ସେ ତଣୁ କରି ମତେ ପସନ୍ଦ ଲାଗି ଲାନି ମୁଁ ଛାଡ଼ି ଦେଲି ବୋଲି କହୁଥିଲା।
ଓ ହୋ ଏମିତି କଥା ହଉ ତାହେଲେ ଥାଉ ବେକାର ତମେ ପଇସା ପାଇଁ କାମ କରୁଛ ତମକୁ ପୁଣି ସେ ପଇସା ପାଇଁ ଇଆଡେ
ହଁ ପରା ସେ ପଇସା ପତ୍ର ଅସୁବିଧା ଟିକେ କରୁଚି। ଏମତି ବୋଲି କହୁଥିଲା।
ତା ହେଲେ ଥାଉ ମୁଁ କୋଉଠି ଗୋଟେ ମତେ ଜି ଜଣେ ଦି ଜଣେ କହିଲେ ତ ତମେ ଯଦି କମ୍ପ୍ୟୁଟର ଜାଣିଥାନ୍ତ କହିଲେ।
ହଁ ପରା ସେଇ ତ ଅସୁବିଧା ଆଉ। ସେଇତ ଅସୁୁବିଧା ହଉଛି କମ୍ପ୍ୟୁଟର ଟା। ହେଇ ପାରିଲା ନାହିଁ ସେ କଲେଜ ସମୟରେ। ଏବେ କରିବି କରିବି କହିଲା ସେଇ ପଇସା ଅସୁବିଧା ସେ ଟାଇମ ରେ ବି ପଇସାର ଅସୁବିଧା ହେଲା ଯେ ମୁଁ କରି ପାରିଲି ନ। ସେତେ ବେଳକୁ କଲେ ସାଙ୍ଗମାନେ। ହଁ ଆଉ ବର୍ଷେ ତ ଅଛି ଛଅ ମାସକୁ କୋରସ ଗୋଟେ କରିଦେବା ବୋଲିକି ସମସ୍ତେ କରିଦେଲେ ମୁଁ ତା ଭିତରେ ପଇସା ହେଲା ନାହିଁ ଯେ ମୁଁ କରିପାରିଲି ନାଇଁ ଏବେ ସେଇଟା ଏବେ ସାମ୍ନା କରୁଛି ଅସୁବିଧା।
ଅଛି ଆଉ କଣ ମିଳିଲେ ତମକୁ କହିବି ହେଲା।
ହଁ ହଁ ଠିକ ଅଛି ହଉ ହଉ।
ଫୁଲ ଟାଇମ କରି ପାରିବନି ନାଇକି ପୁରା ସମୟ ଦେଇପାରିବ ନି।
ଏମିତି ହେଲେ ବି ଚଳିବ ଯଦି ମୁଁ ଯିବି। ସେ ଆଠଟା ଅଧେ ନଅଟା ବେଳକୁ ଗଲେ ବି ସେ ପାଞ୍ଚଟା ପୂର୍ବରୁ ଘରୁକୁ ଯେମିତି ଫେରିବି। ପଳାଆଇବି ସେ ସାତଟା ଆଠଟା ଯାକ ଯେମିତି ରହି ପାରିବି ନା ସେମିତି କାମ ହେଲେ ବି। ଚଳିବ କି ନଏଲେ ନଅଟା ଦଶଟାରେ ଗଲେ। ଦଶଟାରେ ଗଲେ ସେ ପାଞ୍ଚଟା ଭିତରେ ରୁମକୁ ପଳେଆଇବି ପାଞ୍ଚଟା ସାଢେ ପାଞ୍ଚଟା। ଟା ହେଲେ ବି ଚଳିବ। ଏମିତିଆ କାମ ଟେ ବି କିଛି ଅସୁବିଧା ନାହିଁ।
ରୁଅ ମୁଁ ତମକୁ କହିବି ମୁଁ। ପଚାରିବି ଆଉ କହିବି ତମକୁ ସେ କଣ ମତେ ଜଣ ଦିଜଣ ଗୋଟେ କ କହିଥିଲେ ଆଉ ଜଣେ। ଆଉ ଜଣେ ସେ ଏବେ ରଖିଲା ନା କଣ ଗୋଟେ ପିଲା ଟେ। କହୁଥିଲା ତ ଦରକାର ବୋଲିି।
ଓ ହୋ ହୋ ଆପଣଙ୍କର ସେଇ ସାଉଣ୍ଡ ଟା ଟିକେ କଣ ଆସୁଛି। ହୁଁ ହୁଁ।
ହଁ ଘଣ୍ଟି ସାଉଣ୍ଡ ଆସୁଛି ନା କଣ।
ହଁ ହଁ।
ଏ। କଣ ଗୋଟେ ଖାଇବା ପାଇଁ ଆଜି। ଇଛା ହଉଛି ବର୍ଷା ଦିନକୁ ଟିକେ।
ବର୍ଷା ଦିନରେ ଏବେ ଗରମ ପକୁଡି ପାଗଟା ଏମିତି। କରଚି ଗରମ ପକୁଡି ନହେଲେ କୋବି ଛଣା।
କଣ ଗରମ ଟିକେ କଣ ଗୋଟେ ଖାଇ ଦେଇ ଥିଲେ ଭଲ ହେଇଥାନ୍ତା।
ହଁ ପରା ଆସନ୍ତୁ ଆଗ। ବଜାର ଆଡେ ତାପରେ ହଁ।
କେତେଳେ ଗଲେ ବସିକି ପିଇଦବା ନହେଲେ ଆଉ।
ହଁ ହଁ ହଁ ହଉ। ହଉ ଆପଣ ଆସନ୍ତୁ ମୁଁ ଟିକେ ଘରେ କଲ୍ କରିଛନ୍ତି କଥା ହେଇକି ଆପଣଙ୍କୁ କଲ ବ୍ୟାକ୍ କରୁଛି ତାହେଲେ।
ଆଜ୍ଞା ରଖୁଛି ତାହଲେ। ହଲୋ।